ଭଲ ଅଛି ଆଉ ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି, କଣ କରୁଥିଲୁ?
ନାଇଁ ଏଇଠି ରୋଡରେ ଟିକେ ଚାଲୁଚି ଆଉ। ଭଲ ଲାଗୁନି ଘରେ ଗରମ ଲାଗୁଛି। ଏସି ଫେସି ନାଇଁ ଫ୍ୟାନ ଫ୍ୟାନ ଏତେ ଚାଲୁନି, ଭୋଲଟେଜ କମ ଅଛି, ବହୁତ ଗରମ ଲାଗୁଛି ଘର ଭିତରେ। ସେ ସକାଶେ ଟିକେ ବୋଉର ମୋର ଏଇଠି ବାହାରେ ଚାଲୁ ଥିଲୁ, ଆଉ ଆଉ ଟିକେ ପରେ ଯିବୁ ରୋ ଷେଇ ଇ କରିବୁ କିଛି ରୋଷେଇ ହେଇନି, ଗଲେ ରୁଟି ହବ, ଡାଲି ହବ ନହେଲେ ଡାଲମା ହବ। କି ସନ୍ତୁଳା ହବ, କଣ ଗୋଟେ ହବ ଖାଇବୁ ଆଉ। ଆଉ ତୁ କଣ କରୁଥିଲୁ?
ଆଉ ମୁଁ ଏଇ ବସିକି ପଢୁଥିଲି। ଆଉ କଣ କରିବି ଆଉ ଇଏ ରଜ ତ ଆସିଲାଣି, ଚାରି ପାଞ୍ଚ ଦିନ ପରେ ରଜ ତାପରେ ଏ ଡ୍ରେସ୍ ଡ୍ରେସ୍ କିଣା କିିଣି ହେଇନି, ମୁଁ ପଢୁଛି ତ ଏପଟେ ରହିକି ଆଉ ଘରକୁ ଗଲେ ଆମେ ଯିବା ମିଶିକି। ଯିବା ଡ୍ରେସ ଆଣିବା, ନା ତୁ ଆଗତୁରା ନେଇ ଆସିବୁ ତୋର ନା ମୋ ପାଇଁ ମିଶିକି ଆଣିଦବୁ।
ନାଇଁ ତୁ ଆସେ ମିଶିକି ଯିବା ଏକାଥରେ ଦେଖିକି ଆଣିବା, ମୁଁ ଏକୁଟିଏ ଆଣୁଥିବି ପୁଣି ଯାଇକି ଫେର ନଉଥିବି ପସନ୍ଦ ହଉନଥିବ ଫେରଉଥିବି ଆସେ ମିଶିକି ଯିବା, ଏକାଥରେ ଯାଇକି ନେଇ ଆସିବା ବୋଉର ତୋର ମୋର ବାପାଙ୍କର ଭାଇର ଏକାଥିରେ ସମସ୍ତଙ୍କର ନେଇ ଆସିବା।
ନାଇଁ ତୁ ଯାଉନୁ ଆଣିଦବୁ, ଏ ଗରମ ହଉଛି ମୁଁ ଆଉ ଯାଇକି ମାନେ ଖରାରେ ଯାଇକି ଆଉ ଆଣିପାରିବିନି। ଏଇଠି ତ ଘର ପାଖରେ ମାର୍କେଟ ବିଲଡିଙ୍ଗ ଟା ଅଛି, ଶ୍ରୀ ଦୁର୍ଗା ପାଖରେ ଅଛି କେତେ ଡ୍ରେସ ଦୋକାନ ସବୁ ଅଛି ନହେଲେ, ତୁ ଗୋଟେ କାମ କରେ ଯଦି ତୁ ଖରାରେ ଯାଇପାରୁନୁ ଫ୍ଲିପକାର୍ଟ ରେ ତ ଏବେ ସେଲ ଚାଲିଛି ତୁ ସେଇଥିରୁ ଅର୍ଡର କରିଦଉନୁ, ଫ୍ଲିପକାର୍ଟ ରେ ମିନ୍ତ୍ରା ରେ ମିଶୋରେ କେତେ ସବୁ ଇଏ ଚାଲିଛି ଏଇଟି ପରସେଣ୍ଟ ସେଭେଣ୍ଟି ପରସେଣ୍ଟ ଅଫ୍ ଅଛି ତାପରେ ତୁ ଜଲଦି କରେ ତାପରେ, ତିନି ଚାରି ଦିନ ଭିତରେ ପଳେଇ ଆସିବ ତାପରେ ଆଗକୁ ବି ଆରେ ହଁ ମୁଁ ଭୁଲି ଯାଇଛି, ଯେ ଆଲିର ଜନ୍ମଦିନ ଥିଲା ସେ ଦିଦି ଡାକି ଥିଲେ ତୋତେ
ହଁ ସେ ଡାକିଛନ୍ତି ମୁଁ ତା ପାଇଁ ବି କିଛି ଜିନିଷ ପତ୍ର କିଛି କିଣିନି କଣ କଣ କରିବି ମୁଁ ନିଜେ ବି କିଛି ଜାଣିପାରୁନି ମୁଁ ସେଇ କଥା ପାଇଁ ତତେ ଫୋନ କରିଥାନ୍ତି ଆଉ ତୁ ଭ ଭଲ ହେଲା ତୁ ଆଜି ଫୋନ କରିଛୁ ଆଉ ଟିକେ ତା ପାଇଁ କଣ ଫ୍ଲିପକାର୍ଟ ରୁ କି ଆମାଜନ ରୁ କୋ ରୁ ହେଲେ କଣ ଦେଖି ଦଉନୁ ତା ପାଇଁ ଗୋଟେ କଣ ଜିନିଷ ଆଣିଦେଲେ ହବ ନହେଲେ।
ତୁ ଦେଖିଦଉୁନୁ ଫୋନ ତ ଅଛି ଦେଖିଦବୁ ଆଉ ଏ ଏକ ସାଙ୍ଗରେ ତା ପାଇଁ ଅର୍ଡର କରିଦବୁ ତାପରେ ଆମର ଡ୍ରେସ୍ ପେଣ୍ଟ ଯଦି ଥିବ ଆଉ ମୁଁ କ କହିଲ ନା ଅଫର ଚାଲିଛି ତୁୁ ଏ ସେଇଥିରେ ଦେଖିକି ଅର୍ଡର କରିଦେ।
ଅଫର ଚାଲିଲେ କଣ ହେଲା କିଛି ମତେ ଆଉ ପସନ୍ଦ ଆସୁନି ସବୁ ସେଲ ହେଇଗଲାଣି ମତେ କିଛି ପସନ୍ଦ ଆ ଆସୁନି ଆଉ ଯୋଉଟା ପସନ୍ଦ ଆସୁଛି ସି ଏକାଥରେ ରେଟ ଅଧିକ ଚାରି ହଜାର ପାଞ୍ଚ ହଜାର ଏତେ ଟଙ୍କା ଦେଇ ଦେଇକି ମୁଁ ଆଣିପାରିବିନି ଡ୍ରେସ ଏବେ ଏଇଠୁ ଯଦି ଯାଇ ମାର୍କେଟ ବିଲ୍ଡିଙ୍ଗ ପାଖରୁ ଆଣିବି ଆଣିବି ନହେଲେ ନାଇଁ ଅନଲାଇନ ରୁ ଅର୍ଡର କରିବିନି।
ହଁ ହଉ ନହେଲେ ମୁଁ ତ ଗଲା ବେଳକୁ ଆଉ କି ଦିନ ଚଉଦ ତାରିଖ ନା ତେର ତାରିଖ ରଜ ଅଛି କି?
ଏ ରଜ ପଡିବ ଚଉଦ।
ହଁ ହଁ ଚଉଦ ହେଲେ ଆଜି ଆସିକି ହେଲା ଆଠ ତାରିଖ। ନା ଆଉ ଚାରି ପାଞ୍ଚ ଦିନ ରହିଲା ତା ଭିତରେ ମୁଁ ନହେଲେ ଦେଖେ ଆଉ ଦି ଦିନ ପରେ ଦେଖେ ଯିବା ଯାଇକି ତୋର ମୋର ମିଶିକି ଯାଇକି ନହେଲେ ନେଇ ଆସିବା ଆଉ ବୋଉ ପାଇଁ ଶାଢୀ ଏଇ ଅମ୍ବରରୁୁ ଯାଇକି ନେଇ ଆସିବା ନହେଲେ। ଆଉ ବାପାଙ୍କର ତ ଯାଇକି ସେଇ ପଟିଆରୁ ସେ ବାବୁନା କ କହିଲେ ସେ ତାର ଆଣି ଦେବ। ଆଉ ଆମର ଦି ଜଣ କ ତ ଆମେ ଏଇଠୁ ଦେଖିବା ମାର୍କେଟ ବିଲ୍ଡିଙ୍ଗ ଦେଖିବା ମାର୍କେଟ ବିଲ୍ଡିଙ୍ଗ ରେ ଯଦି ଭଲ ନଥିବ ଯଦି କାରଣ ଲେଟ୍ ବି ହେଲାଣି ଲୋକ ତ ବହୁତ ଜଲଦି ନେଇଯାଉନାହାନ୍ତି କି ଦଶ ପନ୍ଦର ଦିନ ଥିବ ରଜ ତା ତା ପୂର୍ବରୁ ନେଇଯାଉଛନ୍ତି ସବୁ ବଛା ହେଇଯାଇଥାଏ ଆଉ ଯାହା ଦେଖିକି ଆମେ ଆଣିବା ଆଉ। ରଜରେ ଏଥରକ ଭଲ ଡ୍ରେସ କଣ୍ଡେ କରିଦବା ତୁ ଯଦି ତୁ ଶାଢୀ କରୁନୁ ରେ ଏଥରକ? ଶାଢୀ କରିଦେ ଦି ଜଣ ମିଶିକି ଶାଢୀ କରିଦେଲେ ଶାଢୀ କରିକି ପିନ୍ଧିବା ଆଉ।
ନାଇ ଶାଢ଼ୀ ନାଇଁ ଶାଢୀ ଯଦି କରିବା ଏବେ ରଜରେ ଡ୍ରେସ୍ କରିଦବା? ଶାଢୀ ଯଦି ହବ ଦଶହରା ଟାଇମିଂ ରେ ଶାଢୀ କରିବା ମିଶିକି କରିବା। ଆଉ ଏଇନେ ଆଉ କରିପାରିବନି କାହିଁ ଖରାରେ ଯାଇ ହଉନି ଆଉ ରଜ ଦି ଦି ତିନି ଦିନ ପୂର୍ବରୁ ଥିବ ଦି ତିନି ଦିନ ପୂର୍ବରୁ ଯାଇକି ଆଣିଲେ କିଛି ଜିନିଷ ମାଲ ବି କିଛି ଭଲ ନଥିବ। ଥିବ ଏ ଡ୍ରେସ ର ମାଲ କିଛି ଭଲ ନଥିବ ସେ ପୁଣି ଭଲ ମେଟେରିଆଲ ର କିଛି ନଥିବ ତ ଆଣିଲେ ଭଲ ଲାଗିବନି ଅଧିକ ଟଙ୍କା ଦେଇକି ଆଣିବା କିନ୍ତୁ ଭଲ ହଉ ଲାଗୁନଥିବ କି କ୍ୱାଲିଟୀ ଭଲ ନଥିବ ଭଲଲାଗିବନି ତ ଏକାଥରେ ଯଦି ହବ ଦଶହରା ଟା ଟାଇମିଙ୍ଗ ରେ ଯିବା ଭଲ ଶାଢୀ ଏକାଥରେ ଦଶହରା ଥିବ ବହୁତ ଦିନ ଖଣ୍ଡେ ନହେଲେ ମାସେ ପୂର୍ବରୁ ଯାଇ ଯାଇକି ନେଇ ଆସିଲେ ଶାଢୀ ଭଲ ଶାଢୀ ମିଳିବ ଭଲ ଶସ୍ତାରେ ବି ଭଲ ଶାଢୀ ମିଳିଯିବ।
ହଁ ହଁ ଏଇଠି ବିନୋଦ ଘରିକା ଦେଖିବା ତାପରେ ଭି ଟୁ ବି ଅଛି ସେଠି ବି ଦେଖିଦବା। ହଁ ଆଉ ସେଠି ଦେଖିକି ଯାଇକି ଇଏ କରିକି ଆଣିବା ଆଉ ନହେଲେ ଆଉ। ହେଲା ମୁଁ ଚାରି ପାଞ୍ଚ ଦିନ ଭିତରେ ପଳଉଛି ଏଇ ଦି ତିନି ଦିନ ଭିତରେ ଚାରି ପାଞ୍ଚ ଦିନ ତ ଲେଟ୍ ହେଇଯିବ ଦି ଦିନ ଭିତରେ ପଳଉଛି ଯାଇକି ନେଇଆସିବା।
ତାପରେ ଇଏ କରିବା ଆଉ ରଜରେ ଏଥରକ ବୋଉକୁ କ କହିବୁ ଆମର ତ ମୁଆଁ ପିଠା ହୁଏ ସବୁ ବର୍ଷ ମୁଆଁ ପିଠା ହୁଏ ଏଥର ତ ମୁଆଁ ପିଠା କରିବ। ତାପରେ ପୋଡ ପିଠା ବି ଏ ଏଥର କହିବ ଯେ କିଶୋର ପ୍ରଭୁ ଯେମତି କରିନଥିଲେ ସେମିତି ଆ ପୋଡ ପିଠା କରିବ ଆଉ ଏଥର ସମସ୍ତଙ୍କ ଘରେ ଦେବା। ଆଉ ସେମିତି ଘରେ ତ ଏ ଯୋଉ ମୋ ସାଙ୍ଗ ଯୋଉ ନ କୱଲ ତାଙ୍କ ଘରେ ବି ଆମେ ଦଉନା।
ହ
ଆଉ ସେ ଆଣ୍ଟି ତ ସିଏ ପଞ୍ଜେଇ ସଏ ତ କିଛି ଜାଣିିନଥାନ୍ତି ନା ଆମ ରଜ ପର୍ବ ବିଷୟରେ ତାଙ୍କ ପାଖକୁ ଗତ ବର୍ଷ ମନେ ଅଛି ଆମେ ଯାଇଥିଲେ ସେ ଆମକୁ କେତେ ଆଶୀର୍ବାଦ ଦେଇଥିଲେ କହିଲେ କି ଆମକୁ ତ ପିଠା ଆସନି ତମେ ଆଣିକି କଛ ବହୁତ ଭଲ ଲାଗୁଛି ଆଉ ଏ ପିଠା କ କଣ କହନ୍ତି ଆଉ କହିବାକୁ ଗଲେ ମୁୂଆ ପିଠା ତେ କେହି କରନ୍ତିନି ଆମ ଗାଁ ରେ ଆମେ ଛୋଟ ହେଇଥିଲେ ମନେ ଅଛି ରଜରେ କେତେ ଆମେ ଇଏ କରୁ ରଜରୁ ମାନେ ଆମେ ପହିଲି ରଜ ସଜବାଜ ଦିନ ଆମେ ଚାରିଟା ପାଞ୍ଚଟା ବେଳୁ ଉଠି ଏ ଇଏ କରିନଥାଉ ମାନେ ମୁଣ୍ଡରେ ତେଲ ଫେଲ ଲଗେଇ ତାପରେ ନେଲପଲିସ୍ ଅ ଳତା ଫଳତା ସବୁ ଗାଧୁଆ ପାଧୁଆ ସାରିକି ସବୁ ଇଏ କରିଦଉ ତାପରେ ଘରେ। ସକାଳୁ ଛଅଟା ସାତଟା ବେଳୁ ଆମର ପିଠା ହେଇଯାଇଥାଏ ତାପରେ ବୋଉର ବଡ ବୋଉ। ଉ ମା ଜେଜେ ସମସ୍ତେ ଥାଆନ୍ତି ଆମେ ସବୁ ମିଶିକି ପିଠା ଇଏ କରିକି ଖାଉ ତା ତାପରେ ପିଠା ଖାଇ ସାରିକି ଆଉ ତ କିଛି କାମ ନଥାଏ କଣ କରିବୁ ତାପରେ ଆ ଘର ଏ ଯଉ। ଏଇ ଆମର ମାଉସୀ ପାଖ ଘର ଯୋଉ ଇଏ ଥାନ୍ତି ବିକି ମାଉସୀ। ତାପରେ ଇଏ ଇଏ ଟୁନିମା ଘର ର ସେ। ତାଙ୍କ ଘରୁ ଆମେ ଯାଉ ବୁଲାବୁଲି କରୁ ତାପରେ ଖେଳା ଖେଳି କରୁ ନା ସେଇଠି ଗଛରେ ଦୋଳି ଇଏ ହେଇଥାଏ ମୁଁ ତ ଗଛରୁ ଦୋଳି ବସିଲା ମାନେ ହିଁ ମୁଁ ପଡିଥାଏ ସେ ଦୋଳିରେ ମତେ ବସିବା ପାଇଁ ହିଁ ଡର ଲାଗେ ଗାଁ ରେ। ଆଉ ତୁ ତ ବସିଛୁ କେତେ ଥର କିନ୍ତୁ ତୋର କିଛି ହେଇନି ମୁଁ ଯେତେ ବସିଛି ସେତ ଥର ପଡିଯାଇଛି।
ହୁଁ ଆଉ ଏଥର ଏ ରଜ ପାଇଁ ଯୋଉ ମାମୁଁ ଆଣିଥିଲେ ବୋଉ ପାଇଁ ଶାଢୀ ଫାଡି ଆଣିଥିଲେ। ଇଏ ପନିପରିବା ହରିକା ଯାହା ଆଣିଥିଲେ ଆଉ ବଡ ମାମୁଁ ଆସିଥିଲେ ଯୋଉ ସେ କହିଦେଇକି ଯାଇଛନ୍ତି ଆଉ। ମଜରେ ଯିବ ବୁଲାବୁଲି କରିକି ଆସିବ ମାମୁଁ ଘରୁ ମୁଁ ହଁ ହଁ ମାରିଛି ପୁଣି ସେଠିକି କହିଛନ୍ତି ମାମୁ ଯିବା ପାଇଁ ମାନେ ସେଠିକି ବି ଯିବାକୁ। ପଡିବ ଯଦି ନହେଲା ତାହେଲେ ଭାଉଜ କରରିକାଙ୍କୁ କହିଦବ ସେମାନେ ଆସିବେ ନହେଲେ ବୁଲିକି ଯିବେ ଆଉ। ହ
ହଁ ଏଇ ଯୋଉ। ଭାଉଜ ହରିକା ବା ଗତ ବର୍ଷ ଯାଇଥିଲେ ବୋଧେ ଗାଡି କରିକି ସେମାନେ ଯାଇ ନଥିଲେ ମାମୁ ଘର ମାଉସୀ ଘର ସମସ୍ତଙ୍କ ଘର ଯାଇଥିଲେ ଏଇ ବର୍ଷ ପୁଣି ବୋଧେ ଆସିବେ କି କଣ ସେ ପୁଣି ଆସିବେ ପୁଣି। ତମ ଘରକୁ ଆସିବେ ବୋଧେ ଆଉ।
ହଁ ବଧେ ହଁ ବଧେ ଆସିବେ ବଧେ ଫୋନ କରି ହେଲେ ଜୋ ୟ ନାନା ଫୋନ କରିଥିଲା ସିଏ କହୁଥିଲା ଆସିବା ପାଇଁ ଆସିବେ ଯଦି ଆସିବେ ବୁଲିକି ଯିବେ ଆଉ। ହ
ହୁଁ ଆଉ ଲିପି ନନା ଏବେ ସି ସେଇ ଶାଢୀ ଇଏ କରୁଛି ସବୁ। ଶାଢୀରେ ଯୋଉ ଏମ୍ବ୍ରୋଏଡରୀ କାମ କରୁଥିଲା ସେ ସେମିତି କରୁଛି?
ହଁ ସିଏ ତାର ସବୁ କରୁଛି ଏବେ ତା ସହିତ ବି ଆହୁରି ଗୁଡାଇ ଗୁଡାଇ କଣ କରୁଛି ମୁଁ ଏତେ ଭଲସେ କିଛି କିଛି ଜାଣିନି ସେ କଣ କାନର ହାର ଏମିତି ସବୁ କରୁଛି ଯୋଉ ଇମିଟେସନ ର ସବୁ କରୁଛି। ସେରା ବି
ହଁ ଆଜିକାଲି ତ ସେ ଇନସଷ୍ଟାଗ୍ରାମ ରେ ସମସ୍ତେ ସେମିତି ମୁଁ ଦେଖିଲିଣି। ସେମାନେ ଖୋଲିକି ନିଜର ନିଜର ଗୋଟେ ବ୍ୟବସାୟ ଚଲେଇଛନ୍ତି ଭଲ ଘରେ ଝିଅ ମାନ ରହିକି ଏଇ ସବୁ କାମ କରିକି ନିଜର ବ୍ୟବସାୟ କଲେ ନିଜର ସେଇଥିରୁ ଦୁଇ ପଇସା ଇନକମ ହେଲେ ଘରର ବି ଭଲ ନିଜ ପାଇଁ ବି ନିଜକୁ ବି ଖୁସି ଲାଗିବ କି ହଁ ମୁଁ ପଇସା ତ ଇନକମ କରିପାରୁଛି।
ହୁଁ ହଁ। ଭଲ ସେଟା ସେ ସବୁ ସମ୍ବଲପୁରୀର ମାନେ ସେ ଯୋଉ କାନର ଗରୁଛନ୍ତି? ସେଟା ସମ୍ବଲପୁରୀ ମାନେ ଟାଇପ ର ଆସୁଛି ମାନେ ହାର କାନର ସେରା ସବୁ। ସମ୍ବଲୁରୀ ଟାଇପ ର ମାନେ ଗୋଟେ ସମ୍ବଲପୁରୀ ଶାଢୀ ଯଦି ପିନ୍ଧିବ ତା ସହିତ ତମେ ମ୍ୟାଚ କରିକି ବି ସେଟା ପିନ୍ଧି ପାରିବ ଭଲ ଦେଖା ଯାଉଚି ବି ସେଟା।
ହଁ ହଁ। ଆଜିକାଲି ସମ୍ବଲପୁରୀ ଡିଜାଇନ ବହୁତ ଆସିଲାଣି ନା ଦେ ଦେଖୁନୁ କି ଆଜିକାଲି ବେଶୀ ସମ୍ବଲପୁରୀରେ ଆଗରୁ ଦ ଦଶ ବର୍ଷ ତଳେ ଯେତିକି ଚାହିଦା ନଥିଲା ଏବେ ତାଠୁ ପାଞ୍ଚ ଗୁଣ ହେଇଯାଇଚି। ଆଉ ସମ୍ବଲ ପୁରୀ ମାନେ ଗୋଟିଏ କନା ମୁଁ ଭାଇ ମେଳାରୁ ଗୋଟିଏ ଥର ଆଣିଥିଲି ସିଏ ଗୋଟେ ଖାଲି ମୋର କଟ ପିସ୍ ଟା ଉପର ଟା ଖାଲି ଯୋଉଟା ଆମେ ବନେଇକି ପିନ୍ଧୁ କୁର୍ତ୍ତା ଟାଇପ ର ମାନେ ପ୍ୟାଣ୍ଟ ର ବି କିଛି ଇଏ ନଥିବ ସେ କୁର୍ତ୍ତା ପିନ୍ଧିବା ପାଇଁ ସେଇଟାକୁ ହିଁ ସେମାନେ ଅଧିକ ଟଙ୍କା ମାନେ ଇଏ କରିଦେଲେ ଡିମାଣ୍ଡ କଲେ ତ ମୁଁ ସେଇଠୁ ଫେରିକି ଆସିଥି ଲି ମୋର ଗୋଟେ ସାଙ୍ଗ ଅଛି ସମ୍ବଲପୁରରେ ମୁଁ ତାକୁ କହିଚି ମୁଁ ସେଇ ପ୍ରକାର ର ଗୋଟେ ଡିଜାଇନ ର ଫଟୋ ତାକୁ ପଠେଇଛି ସେ ଦେଖାଯାଉ ସିଏ କଣ କରିକି ଦଉଚି ମତେ ଆଉ। ମତେ କହିଥିଲା ସେ ମତେ ସେଇ ଡିଜାଇନ୍ ର ଦେଖିକି ଖୋଜିକି ମତେ କହିକି ଇଏ କରିକି ଦବ ବୋଲି। ଆଉ ଦେଖିବା ଆଉ। ହଉ ମୁଁ ରଜରେ ଗଲେ ଯାଇକି ବୁଲାବୁଲି କରିବା କଥା ହବା ନହେଲେ ଆଉ। କଣ ମାନେ କହୁଚୁ ସେଇୟା କଲେ ହବନି।
ହଁ ହବ ମୁଁ ସେଇ କଥା କହୁଥିଲି ସେ ଲିପି ନନା କରୁଚି କରୁଚି ତା ସଇ ତ ବି ମିଶିକି ଭାଉଜ ବି କରୁ ଚନ୍ତି ଆଉ ଭାଉଜଙ୍କର ଭଲ କିନ୍ତୁ ଡିମାଣ୍ଡ ଅଛି ତାଙ୍କର ସେ ଯୋଉ ଇନଷ୍ଟାଗ୍ରାମ ରେ ଛାଡୁଛନ୍ତି। ତାଙ୍କର ମାନେ ଫରେନ୍ ରୁ ମାନେ ଆମେରି କା ରୁ ବି ଲୋକ ଅର୍ଡର କରିଛନ୍ତି ଭାଉଜ ଛାଡିଥିଲେ ତାଙ୍କର ଷ୍ଟା ଷ୍ଟାଟସ୍ ଛାଡିଥିଲେ ମୁଁ ଦେଖିଥିଲି। ହଁ ସତରେ ତାଙ୍କର ଶେଷ ଟାଟସ ଛାଡିଥିଲେ ଆମେରିକା ରୁ
ହଁ କୁହ।
ଆମେରିକା ରୁ କିଏ ଅର୍ଡର କରିଥିଲେ ସେ ସେଠିକି ପଠେଇଥିଲେ ତାପରେ ଏଠୁ ଓଡ଼ି ସା ଭିତରେ ତ ଗୁଡାଏ ଲୋକ ତାଙ୍କୁ ଅର୍ଡର ଦେଇଚନ୍ତି। ସେ କରିକି ଦଉଚନ୍ତି ତାଙ୍କୁ ସି ବି ବହୁତ ବ ବଢିଆ ସୁନ୍ଦର ସୁନ୍ଦର ଡିଜାଇନ୍ ସବୁ କରୁଚନ୍ତି।
ହଁ ହଁ ଆଉ ଲୋକ ସମସ୍ତେ ଏବେ ଘରେ ଘରେ ଦେଖିବ ମାନେ ନିଜ କୁ ଗୋଟେ ମାନେ ଗୋଟେ ଜାଗାରେ ରଖିବା ପାଇଁ ନି ନିଜର ଗୋଟେ ଫେମସ୍ ଫ୍ରେମ୍ ଗୋଟେ କ୍ରିଏଟ କରିବା ପାଇଁ ସେମାନେ ବହୁତ ସାରା ଜିନିଷ ତାଙ୍କର ଇନୋଭେଟିଭ୍ ଆଇଡିଆସକୁୁ ନେଇକି ସେମାନେ ନିଜେ ଗୋଟେ କ୍ରିଏଟ୍ କରୁଚନ୍ତି ଆଉ। ଘରେ ବସିକି ଏବେ ତ ବହୁତ ସାରା ୟୁଟ୍ୟୁବ୍ ଭିଡିଓରେ ବି ଦଉଚି ଯେ କାଗଜରେ କେମିତି କଣ ଡିଏଭ ଡିଆଇ ୱାଇ କ୍ରିଏଟ ହେଇପାରିବ। ବହୁତ ସାରା ଜିନିଷ ବସିକି କରୁଚନ୍ତି ସେଇଟା ଘରେ ପାଇଁ ବହୁତ ଭଲ।
ହଁ ମ ତମେ ବି ଚାହିଁଲେ କରିପାରିବ ସେଇ ୟୁଟ୍ୟୁବ ରୁ ଦେଖିକି ସବୁ କରିପାରିବ ଖାଲି ନିଜର ଇଣ୍ଟ୍ରେ ଷ୍ଟ ଥିବା ଦରକାର।
ହଁ ହଁ ହଉ ହଉ ଠିକ୍ ଅଛି।
ହଁ ହଉ।